ସ୍କାରେ
ଆଜ୍ଞା ନମସ୍କାର।
ଆଜ୍ଞା ଶୁଭ ସକାଳ।
ଶୁଭ ସକାଳ ବନ୍ଧୁ।
ଆଜ୍ଞା କଁ କରୁଛନ୍ତି?
ଏବେ ପିଲାମାନଙ୍କ ସ୍କୁଲ ଉ ସବୁ ଗଲେ ତାଙ୍କ ପାଇଁ ଖାଇବା କରୁଥିଲି।
ପିଲାମାନେ ସ୍କୁଲ ଗଲେଣି?
ଆଜ୍ଞା ଆଜ୍ଞା ଗଲେଣି, ଆପଣ କଣ କରୁଛନ୍ତି?
ମୁଁ ଏଇ ଟିକେ ଜଳଖିଆ ତିଆରି କରି ଆସି ଟିକେ ଫାଙ୍କା ହେଲି ତ, ଆପଣଙ୍କ କତି ଟିକେ ଭାବିଲି ଟିକେ କଥା ହେଇଯିବା ସକାଳୁ ଆଉ। ଆଉ ଆ ଆପଣଙ୍କ ପୁଅ ଝିଅ କୋଉଠି ପଢୁଛନ୍ତି?
ମୋ ପୁଅ, ଝିଅ ଆ ମୋର ପୁଅ ଗୋଟେ ପଢ଼ୁଛି ଏବେ କଲେଜରେ। ଆଉ ଝିଅ ଶିଶୁ ମନ୍ଦିରରେ ପଢୁଛି।
ଆଜ୍ଞା ଆଉ ଭଲ ପଢାପଢି ସେସବୁ କରୁଛନ୍ତି ତ?
ଆଜ୍ଞା ଚାଲ୍ଚି ସେମିତି।
ଆଛା ଭଲ କଥା, ଆଉ କଁ?
ସ ଭଲ ଅଛନ୍ତି?
ହଁ ଆମର ସମସ୍ତେ ଭଲ ଅଛନ୍ତି, ଏଇ ପୁଅକୁ ଟିକେ ପୁଅର ଟିକେ ଥଣ୍ଡା, ଫଣ୍ଡା ହଉଛି ଆଉ। ସେଥିପ୍ରତି ଟିକେ ଧ୍ୟାନ ଦେବାକୁ ପଡୁଛି, ଆଜି ସ୍କୁଲ ବି ଯାଇନି। ଯେହେତୁ ତା ଦେହଟି ଖରାପେ, ଥଣ୍ଡା ହେଇଯାଇଛି ସେଥିପାଇଁ ଆଜି ପଠେଇନି ଆଉ। ପାଗ ଟିକେ ବି ମେଘୁଆ ଦେଇଛି, ବଶା ଟୁପୁ, ଟୁପୁ ପକଉଛି।
ଆଗ୍ୟା, ଆଗ୍ୟା।
ସେଥିପାଇଁ ଛାଡ଼ିଲିନି ଆଉ, କାଲିଠାରୁ ପୁଣି ଯିବ ଆଉ।
ଉ ଔଷଧ ଦେଇଥିଲେ?
ହଁ ଔଷଧ ଖାଇଥିଲା ଆଉ କାଲି ରାତିରେ ଖାଇଥିଲା ଜର ଔଷଧ ପୁଣି ଥଣ୍ଡା ଓଷଦ ସନ୍ଧ୍ୟାବେଳେ ବି ଦେଇଥିଲି। ଏଇନା ଟିକେ ଭଲ ଅଛି ତ ଦେହ ଆଉ।
ଆଜ୍ଞା, କିନ୍ତୁ ଏ ପିଲା ଏବେ ବର୍ଷା ଦିନ ଆସିଲା ନା ତାଙ୍କୁ ଥଣ୍ଡା ପାଇଁ ଆମର ଯୋଉ ହ ତୁଳସୀ ପତ୍ର, ଅଦା, ମହୁ ରସଟା ଛୁଆଙ୍କୁ ସବୁଠାରୁ ଭଲ।
ଆଜ୍ଞା ମୁଁ ସନ୍ଧ୍ୟାବେଳେ ସନ୍ଧ୍ୟା ଟାଇମରେ ଦିଏ ଆଉ। ସନ୍ଧ୍ୟାବେେଳେ ଦିଏ ଥ ମହୁ, ତୁଳସୀ
ଆଜ୍ଞା ନାଇଁ ଦଉଛନ୍ତି ଭଲ କ ସନ୍ଧ୍ୟାରୁ ସକାଳ ଟା ଟିକେ ବେଶୀ କାମ ଦିଏ ପିଲାଙ୍କ ପାଇଁ ଆଉ। ଦେଖିକି ମଝିରେ ମଝି ଦେଇଦେବେ କାହିଁକନା ସେଇଟାେଟ ଗରମ ହେଇଯିବ ନା ବେଶୀ ଟାଇମ ଦେଲେ।
ଆଛା ଠିକ ଅଛି ଆଜି ଦେଇଦବା ଆଜି କାଲି ସକାଳୁ ଦେଇଦବା ଆଉ। ଆଉ ଭଲ କଥା ଟିଏ କହିଲେ। ଶୁଣିକି ଖୁସି ଲାଗିଲା ଭଲ ଲାଗିଲା।
ନା ଖାଇନାହାନ୍ତି?
ନା ଖାଇନି ଟିକେ ପିଇଥିଲି ଉ ଉଷୁମ ପାଣି ରେ ଲେମ୍ବୁ ପକେଇ ଟିକେ ସକାଳେ ପିଇଥିଲି। ତାପରେ ଟିକେ ଯୋଗ ଫୋଗ କରିକି ଆଉ ଟିକେ ପରେ ଜଳଖିଆ ଖାଇବା ଆଉ। ଫାଙ୍କା ବସିଥିଲି ଟିକେ ଆଜ୍ଞା। ଟିକେ ଚର୍ବି ଲାଗିଯାଉଛି ଦେହରେ ଆଉ କଣ କରିବା। ଖାଦ୍ୟପେୟ ଟିକେ ଧ୍ୟାନ ଦେଇ ପାରୁନି କାମରେ ସବୁବେଳେ ଧ୍ୟାନ ଖାଇବାରେ ଧ୍ୟାନ।
ଆଜ୍ଞା ସମସ୍ତଙ୍କ ଧ୍ୟାନ ରଖିବା ସହିତ ନିଜର ଧ୍ୟାନ ରଖିବା ବି ଉଚିତ।
ଆଜ୍ଞା ଠିକ କହୁଛନ୍ତି।
ଆଜ୍ଞା ଆଜ୍ଞା ଶାଶୁ ଶଶୁର ଭଲ ଅଛନ୍ତି?
ହଁ ସେମାନେ ସବୁ ଭଲ ଅଛନ୍ତି ବାପା ଟିକେ ବିଲକୁ ଯାଇଛନ୍ତି ଏବେ ସବୁ ଏବେ ଟିକେ ଚାଲିଛି ନା ରୁଆ ରୁଇ କାମ। ତଳି ଛୋଟ ଛୋଟ ଉଠଛି ଗାଈଗୋରୁ ଟିକେ ଖାଇଦେଉଛନ୍ତି ବାପା ଟିକେ ବିଲକୁ ଯାଇଛନ୍ତି ଆଉ।
ଆଜ୍ଞା ଆଜ୍ଞା ରଜ ସରିଲା ଏବେ ଆମର ବିଲ କାମ ଆରମ୍ଭ ହେଇଯିବ ଆଉ।
ବିଲ କାମ ଭିତରେ ବି ରଥ କାମ ବି ଚାଲିଛି ଆମର କାଠ ଫାଠ ସବୁ ତିଆରି ହେଉଛି। ଚକ ପକ ଠାକୁରଙ୍କର ରଥ ତିଆରି ହଉଛି ତିନି ରଥ। ସେଗୁଡ଼ା ବି ଟିକେ ଦେଖିବାକୁ ପଡୁଛି ଲୋକ ଖାଉଛନ୍ତି। ମୋ କାମ ସବୁ ଚାଲିଛି ଆଉ ଏତେ ଦିନ
ପାଖରେ।
ଆଜ୍ଞା ଆମର ଏଠି ଗାଁକୁ ଲାଗିଚି ଆଉ ଗୋଟେ ବଡ ଘୁମିରି ଗାଁ। ସେଠି ପ୍ରସିଦ୍ଧ ଏଇଠି ରଥଯାତ୍ରା ହୁଏ। କେବେ ଆସୁନାହାନ୍ତି ଆଜ୍ଞା ବୁଲିକି ଦେଖିବା ଦେଖିକି ଯାଆନ୍ତ।
ଯିବା ଏ ରଥଯାତ୍ରାକୁ ଯିବା ଆଉ ବୁଲିକି ଆସିବା।
ଆଉ ଆପଣ ପୁରୀ ଯାଆନ୍ତି ରଥଯାତ୍ରାକୁ?
ପୁରୀ ତ ଛୋଟ ପିଲାମାନଙ୍କୁ ନେଇକି ଯାଇ ହୁଏନା ବହୁତ ଇଛା ଥାଏ ଯିବାପାଇଁ। ଛୋଟ ପିଲାମାନେ ହଇରାଣ ହେବେ ନା ତା ଭିତରେ ବୁ ଛୁ ଗହଳି ହୁଏ। ସେଥିପାଇଁ ଯାଇନି ଦେଖି ଦେଖିବା ଡୋରି କେବେ ରଥଯାତ୍ରାରେ।
ଆଉ ମୁଁ ମାଆଙ୍କ ଦେହ କଣ ଖରାପ ଶୁଣିଥିଲି ଏବେ କେମିତି ଅଛନ୍ତି?
ମାଆଙ୍କ ଦେହ ଖରାପ ଥିଲା ଏବେ ଭଲ ଅଛନ୍ତି।
ହଁ ମୁଁ ତ ଏବେ ଗାଁ ରେ ଥିଲି ସବୁ ଗାଁରେ ଥିଲି ଶୁଣିକି ଆସିଥିଲି ଆଉ ତ ଫୋନ ଫାନ୍ ଟିକେ ଟାଇମ ହଉନି କରିବାକୁ। ସେଥିପାଇଁ ଏବେ ଟିକେ କରିଦେଲି ପଚାରଦେଲି କଣ ସବୁ କରୁଛ ଭଲ ମନ୍ଦ ଟିକେ ବୁଝିବାକୁ। ଆପଣାର ଲୋକର ଖବର ଟିକେ ରଖିବା ନା ଆଉ।
ଆଜ୍ଞା ମନେ ରଖିଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ।
ଆଜ୍ଞା ଆଉ ଭାଇ କଣ କରୁଛନ୍ତି?
ଭାଇ ଦୋକାନ କୁ ଯାଇଛନ୍ତି।
ଭାଇଙ୍କର ସବୁ କୁଶଳ ତ?
ଭଲ ଅଛନ୍ତି। ଏବେ ଆମର ଅଣସୁଧିଆ ହେଇଥିଲା ନା ସେ ସେଥିପାଇଁ ଦୋକାନ ଟା ବନ୍ଦ ଥିଲା ଆଉ ସବୁ ବି ଛୁ ଏଠି ଥିଲା ସ୍କୁଲ କଲେଜ ଏବେ ସବୁ ପିଲାଙ୍କର ଆରମ୍ଭ ହୋଇଗଲା ସ୍କୁଲ୍ କୁ ଝିଅ ସ୍କୁଲ ଯାଇଛି ପୁଅ କଲେଜ ଭାଇ ଦୋକାନକୁ।
ରଜ ପରେ ତ ସ୍କୁଲ ଖୋଲା ଆଉ ଆଉ କିଏ ମରି ଯାଇଥିଲେ କି?
ଏଇଠି ଆମ ପାଖରେ ଜଣେ ଜେଜେମା ଆମ ଭାଇରେ।
କଣ ହେଇଥିଲା ମାନେ ସେମିତି ମାନେ ରୋଗ ଫଗୋ।
ଥିଲା ଅଶୀ ପରେ ହେଇଯାଇଥିଲା ତାଙ୍କୁ। ଦେହ ଖରାପ ଥିଲା ହସ୍ପିଟାଲ ଯାଇଥିଲେ ଏ ଟିକେ ଦେହ। ଟିକେ ଭଲ ହେଇ ଆସିଲା ପୁଣି ତ ଯାଇଥିଲେ।
ଆଜ୍ଞା ଡାକ୍ତରଖାନା କ ଆଉ ସେଇଠୁ କି ଚାଲିଗଲା ଡାକ୍ତରଖାନାରେ?
ଡାକ୍ତରଖାନ ରୁ ଘରକୁ ଆସିଥିଲେ ଏଇ ଗୋଟେ ଦିନ ଦି ଦିନ ଭିତରେ। ଯେହେତୁ ଦେହର ଖରାପ ବୟସ ହେଇଥିଲା।
ବୟସ୍କ ଲୋକ ଆଉ। ଆଜ୍ଞା ଆଜ୍ଞା ଆମ ବାପାଙ୍କର ବି ଟିକିଏ ସେମିତି କେତେବେଳେ କେତେବେଳେ ଆଣ୍ଠୁ ଧରିଛି ଥଣ୍ଡା ଫଣ୍ଡା। ବେଳେ ବେଳେ ହାତ ଗୋଡ ସବୁ ଟିକେ ଝିମ୍ ଝିମ୍ ହେଇଯାଉଛି କେଣ୍ଟା କେଣ୍ଟା ହେଇଯାଉଛି ସିଏ ବି ଔଷଧ ଖାଉଛନ୍ତି। ତାଙ୍କୁ ଏବେ ବି ଆଜ୍ଞା ଡାକ୍ତରଖାନା ନେଇଥିଲୁ ଏଇ ଦି ଚାର ଦିନି ତଳେ। ତାଙ୍କୁ ଆସି ସତୁରି ଉପରେ ହେଲାଣି ଆଉ।
ସତୁୁରୀ ଉପରେ ହେଇଗଲାଣି ତାଙ୍କ ବୟସ ଲୋକ। ତ ସତୁୁରୀ ପରେ ପର୍ଯ୍ୟନ୍ତ ହେଲେ ତାଙ୍କର କାମ ଠିକ୍। ଟ ଚାଲିଛି ଆମ ମାନଙ୍କ ଦେହ ଏବେଠୁ ଖରାପ ହେଲାଣି।
ଖାଦ୍ୟ ଖାଇକି ଆମ ସବୁ ଭିତରେ ସବୁ ହାଡ଼ ଫଡା ସବୁ ଖରାପ ହେଇଗଲାଣି।
ଆଜ୍ଞା ଠିକ କଥା ସାର ସବୁ ଆମର ଏମିତି କି ଭାତ ଯୋଉ ଖାଉଛେ। ତା ଦେହରେ ବି ଆମର ଧାନରେ ସାର ଦିଆଯାଉଛି। ସେଥିପାଇଁ ଦେହ ବେଶୀ ଖରାପ ହଉଛି ଏବେ ଲୋକମାନଙ୍କର।
ହଁ ହଁ ଆଉ ସିଏ ସବୁ ସକାଳୁ ଉଠିଲେ ଚୁଡା ଫୋଡା ଏଇ ସବୁ ଟାଇପ ରେ ଖାଉଛନ୍ତି। ଏବେକା ଛୁଆ ସବୁ ଅଲଗା।
ମ୍ୟାଗି ଲୁଡୁ ସେ ଏଇ ସବୁ ଖାଉଛନ୍ତି। କିନ୍ତୁ ଚୂଡ଼ା ଛତୁଆରେ ଯୋଉ ଭିଟାମିନ୍ ଥାଏ ସେଇଟା ଅନ୍ୟ ଖାଦ୍ୟରେ ନ ଥାଏ ଲୋକ ଭାତ ରୁଟି ଆମର ଏଟା ପ୍ରଧାନ ଖାଦ୍ୟ ନା।
ହଁ ହଁ ଏବେ ବି ପୁରାତନ ଲୋକ ଅଛନ୍ତି ସକାଳୁ ଚୁଡା। ଛତୁଆ ମାଣ୍ଡିଆ ଏଇ ସବୁ ଟାଇପ ର ଖାଦ୍ୟ ମାଗୁଛନ୍ତି। ଏବେକା ଛୁଆ ତାଙ୍କ ସବୁ ମାନେ ଫାଷ୍ଟ ଫୁଡ ଖାଇବା ପାଇଁ ବି ସେ ବିକଳ ହଉଛନ୍ତି।
ହଁ ଫାଷ୍ଟଫୁଡ଼୍ ଖାଦ୍ୟ ଖାଇକି ଦେହ ବେଶୀ ଖରାପ କରୁଛନ୍ତି। ତାପରେ ଆମର ପରିବା ଯୋଉ ଖାଉଛେ ପରିବାରେ ବି ସାର ମିଳଛି ଯୋଉ ଦିଟା ବାରିରେ ଆମର ଗ ଗଛ ଲଗେଇବ ସେଇଥିର ଖାଇବ ଦେହ ପାଇଁ ଲାଭ। ଆମର କଣ ବାରିରେ ଲଗେଇଲେ ଆମେ ଆଜ୍ଞା।
ଆପଣଙ୍କ ବାରିଘରେ କଣ ଲଗେଇଛନ୍ତି ସବୁ ଗଛ ଫଛ ଲଗେଇଛନ୍ତି ପରିବା ପତ୍ର?
ଆଜ୍ଞା ଆଜ୍ଞା ଲଗେଇଛୁ ବାଇଗଣ ଗଛ ଭେଣ୍ଡି ଗଛ ଲଙ୍କା ଗଛ ଏମିତି। ଅଳ୍ପ ଜାଗା ଭିତରେ କିଛି କିଛି ଗଛ ଲଗେଇଛି।
ଆମର ବି ଲଗେଇଛୁ ବାଇଗଣ କଖାରୁ। ଅମୃତ ଭଣ୍ଡା ଶାଗ ଏଇସବୁ ଟାଇପ ର ସବୁ ଲଗେଇଛୁ ଆଉ।
ଭଲ କରନ୍ତୁ ସେ ଯୁ ଖାଆନ୍ତୁ ଘରେ ଆମର ଯେତେବେଳେ ବି। ଇଚ୍ଛା ହବ ଦୁଇଟ ଶାଗ ଖାଇବାକୁ ବାରାରୁରୁ ନେଇ ଆସିଲେ ସାଙ୍ଗ ସାଙ୍ଗେ।
ନାଇ ଏଇ। ଯୋଉ ବାରିଘର ଜିନିଷ ଆପଣ ଜାଣନ୍ତୁ ଭାରି ଟେଷ୍ଟି ମାନେ ବହୁତ ସ୍ଵାଦିଷ୍ଟ ଲାଗୁଛି। ବହୁତ ବଢିଆ ଲାଗୁଛି।
ଆଜ୍ଞା ଆଜ୍ଞା ସେ କାହିଁକି ନା ସେଟା ଆମର ଯୋଉ ଖ ତ ଆମର ଦିଆ ହେଇକି ସେ ଗଛ ସବୁ ହେଲା ନା ଏ ସବୁ ଅଲଗା ଜାଗାରୁ ପରିବା ହେଲେ ସେଟା ସାରରେ ବଢଉଛନ୍ତି। ସେଥିପାଇଁ ବ ସମସ୍ତେ ଗଛ ଲଗେଇବା କଥା।
କୀଟନାଶକ ଔଷଧ।
କେହି ତ ଲଗେଇ ପାରୁନାହାନ୍ତି।
ଆଜ୍ଞା ଆଜ୍ଞା। ଏବେ ସବୁ ଯୋଉ କୀଟନାଶକ ଔଷଧ ଏଇ ସବୁ ପକେଇ ଦଉଛନ୍ତି କେମିକାଲ ଜିନିଷ। ଏକରେ ଗଛ ଗୁଡା ତ ମରି ଯାଉଛି ଫଳ ବି ଶୀଘ୍ର ଫଳେଇ ଦଉଛି। ସେ ସବୁ ଖାଦ୍ୟ ଖାଇଲେ କିଛି ଲାଭ ହିଁ ନାହିଁ ସେଥିପାଇଁ ନାଚୁରାଲ ଜିନିଷ। ତ ଖାଇଲେ ଦେହପତି ମୁଁ ଭାବୁଛି ଭଲ ଆପଣ କଣ କରୁଛନ୍ତି ଠିକ ନା ନାଇଁ?
ଆଜ୍ଞା ଆଜ୍ଞା ଠିକ ଠିକ କରୁଛନ୍ତି କିନ୍ତୁ ଏଇ ଯୋଉ ଗଛରେ ଆମର ପୋକ ଯେତେବେଳେ ଲାଗୁଛି। ଔଷଧରେ ଟିକେ ନ ପକେଇଲେ ଗଛ ମରିଯିବ।
ଆଜ୍ଞା ହଁ ସେଟା ବି ଠିକ ଠିକ କଥା କହିଛନ୍ତି।
ଆଜ୍ଞା କିନ୍ତୁ ସେଇଟା ଅଛି ଔଷଧ କିଛି ତାର ଅଳ୍ପ କ୍ୱା ମାନେ ପରିମାଣର ଦେଖିକି ପକେଇଲେ ସେଇଟା ଭଲ ଆଉ ସେ ଗୋଟେ ଥର ପକେଇଦେଲେ ଯିଏ ବି ଆଉ ତାପରେ ମତେ ଲାଗେନି ପୋକ।
ଆଉ ଆପଣଙ୍କ ଆଡେ କଣ ବର୍ଷା ଫର୍ଷା ହଉଛି ନା ନାଇଁ?
ବର୍ଷା ଆମ ସାଇଡରେ ଉଠେଇଛି ଏପର୍ଯ୍ୟନ୍ତ ହେଇନି। ପାଗ ଟା ଟିକେ ଅଛି କହଲା ଅଛି। ଆଜ୍ଞା ଆଜ୍ଞା।
ଏଇ ପାଗରେ ଟିକେ ଗରମ ଗରମ କଣ ସବୁ ମଧ୍ୟାହ୍ନରେ କଣ ସବୁ ହବ ମାନେ
ମଧ୍ୟାହ୍ନରେ ଭାବୁଛି ଆଜି ଟିକେ ସୋୟାବିନ୍ ତରକାରୀ କରିବା ପାଇଁ। ତେଣେ ଭାଇ ଦେହ ଟିକିଏ ଭଲ ନଥିଲା ତାଙ୍କୁ ଡାକ୍ତର କହିଥିଲେ କି ଟିକିେ ସୋୟାବିନ୍ ଏ ଯେଉଁ ଶାଗ ଆମର ପରିବା ଟିକେ କଣ ପରିମାଣ ଟିକେ ଖାଇବା ପାଇଁ ସେଥିପାଇ ଆଜି କରି ସୋୟାବିିନ ଟେ କରିବି ବାରିରେ ଦିଟା ଶାଗ ହେଇଛି ଆଣିକି କରିବି। ବାଇଗଣ ଦିଟା ହେଇଛି ତାକୁ ଆଣିକି ଭାବୁଛି ଏମିତି ଯୋଉ ଆମର ଆଳୁରେ ବାଇଗଣ ଭର୍ତ୍
ହଁ ହଁ ହଁ ତାକୁ ପଘାରି ଦବ ବଢିଆ ଲାଗିବ। ଆଗକୁ ଏ ଖାଦ୍ୟ ବହୁତ ବଢିଆ ଆଜି ବି ମଙ୍ଗଳବାର କିଛି ବି ମାନେ ନିରାମିଷ ସାଧା। ଆଉ ମୁଁ ବି ଭାବୁଛି ସେଇ କଣ ଡାଲମା ଫାଲମା ଉପରେ କରିବି ସବୁ ପରିବା ପକେଇ ଆ ଏମିତି ସବୁ କଣ ଆଜ୍ଞା। ଡାଲମା ଆମର ସେ ବାଡ଼ିରେ ଶାଗ ଫାଗ ହେଇଛି ମା ଯିବ ତୋଳିକା ଆଣିଲେ ଶାଗ ଭଜା। ଆଉ ମୁଁ ତ ପ୍ରାୟ ବଢି ବାଦାମ ସବୁ ଚୋରି କରେ। କଲରା ବି ଛେଚେ ବାପା ଭଲ ପାଆନ୍ତି କଲରା ଟିକେ କଞ୍ଚଲଙ୍କା ଫଞ୍ଚଲଙ୍କା ପକେଇକି। ସେ ଖାଦ୍ୟ ବି ବାପା ଭଲ। ତାଙ୍କ ସବୁ ଆମ ବାପାଙ୍କର ପ୍ରାକୃତିକ ଜିନିଷ ଖାଇବାକୁ ତାଙ୍କୁ ଭଲ ପାଆନ୍ତି। ତାଙ୍କୁ ସବୁ ତେଲ ମସଲା ଏଇ ସବୁ ଦବ ସେ ଖାଇବାକୁ ପସନ୍ଦ କରନ୍ତିନି।
ହଁ ସେଗୁଡା ସମସ୍ତ ପାଇଁ ଭଲ କିନ୍ତୁ ସିନା ମାନେ ଆମେ ପାଟିକି ସ୍ଵାଦ ଖୋଜିବାକୁ ଯାଇକି ଆମର ଯୋଉ ମସଲା ତେଲ ପକଉଛେ।
ଆଜ୍ଞା ଆଉ ଆମ ଶାଶୁ ମା ଯିଏ ସେ ଟିକେ ରାଇତା ଭଲ ପାଆନ୍ତି କଖାରୁ ଡଙ୍କ ଫଙ୍କ କଖାରୁ କଖାରୁ ପଡିକି। ପାଣିକଖାରୁ ପଡିକି ହେଇଥିବ ତାଙ୍କ ପାଇଁ ବି ସେଟା ଅଲଗା ହବ ଏଇ ସବୁ ଟାଇପର ହବ ଆଉ ଛୁଆ ମୋ ପୁଅ ବି ସିଏ କଣ ଖାଇବ? କହିବେ ତାର ବି ଗୋଟେ କଣ ହବ ଏମିତି ଚାଲିବ ଏଇନା ଆଉ।
ଆଜ୍ଞା ଆଜ୍ଞା ଆଉ ଖାଇକି ସବୁ ରୋଷେଇ କରିକି ଖାଇ ଦେଇକି ଖାଇଲା ବେଳେ ଟିକେ ମନେ ପକେଇବେ କାହିଁକିନା ଯେହେତୁ ମୋ ଆଜି କହିଚନ୍ତି ଏଇ ଜିନିଷ ସବୁ ହବ ଖାଇଲା ବେଳେ ଟିକେ ମନେ ପକେଇବେ ମୋ କଥା ଆଉ।
ଆଜ୍ଞା କେବେ ଭାଇକି ନେଇକି ଆସନ୍ତୁ। ଭାଇକି ନେଇ କେବେ ଆସନ୍ତୁ ଆପଣ ଖୁସ୍ କଥା ହେଇ ବହୁତ ଖୁସି ଲାଗିଲା ବହୁତ ଜିନିଷ ଜାଣିବାକୁ ବି ମିଳିଲା।
ଆଜ୍ଞା ଆଜ୍ଞା ଧନ୍ୟବାଦ ଧନ୍ୟବାଦ ମ୍ୟାଡ଼ମ୍।
ନମସ୍କାର।